ହାଲୋ ହଁ ଆଜ୍ଞା ନମସ୍କାର। କଣ କରୁଥିଲି?
ନାଇଁ ଟିକେ ବସିଥିଲି ଆଉ କଣ କରିବି?
ଓହୋ ଆଉ ଜଳଖିଆ ସରିଲାଣି?
ହଁ ଜଳଖିଆ ସଇଲାଣି ଆଉ।
ହଁ ଆପଣଙ୍କର? ଆଉ ଆପଣଙ୍କର? ଆପଣ କଣ ଖାଇଲେ ଆଜି?
ଆମେ ତ ଓଡିଆ ଲୋକ ପଖାଳ ଖାଇବା ଲୋକ ଆଉ।
ଓହୋ ଖରା ମାସରେ ତ ପଖାଳ ବହୁତ ଭଲ ଲାଗେ ମତେ ବି ବହୁତ ଭଲ ଲାଗେ।
ସେଇତ ପଖାଳକୁ ଯାହାବି ହେଲେ ଆଉ।
ହଁ ପଖାଳରେ ଆପଣଙ୍କୁ କଣ ବେଶି ଖାଇବାକୁ ଭଲ ଲାଗେ?
ମୋର ଯାହା ମିଳିବ ତା ବୋଲି ମାନେ ଆଳୁଦଳା କି ସେ ଟମାଟର, ବାଇଗଣ
ଓହୋ ପଖାଳରେ ଭଜା ବହୁତ ଭଲ ଲାଗେ ଭଜା, ସନ୍ତୁଳା ଆଉ ବରି ଖାଆନ୍ତି ବରି ବରି। କେତେ ପ୍ରକାର ବରି ଜାଣିଛନ୍ତି କହିଲେ।
ବଡି ମୁଁ ଏତିକି ଜାଣି ହେଲେ ବିରି ବିରିରେ ଯୋଉ ହୁଏ ସେଇଟା ଖାଲି ଜାଣିଛି।
ହଁ ହଁ ହଁ ସେଟ ସେ ଅ ଭଜା ବରି ଥାଏ ତାପରେ କଖାଡୁ ବରି ବିି ଥାଏ ଚାଉଳ ବଢି ବିି ଥାଏ। ଚାଉଳ ବଡି ଟା ନା ବହୁତ ଭଲ ଲାଗେ ସେ ଲମ୍ବା ଲମ୍ବା ସାଇଜ ର ଥାଏ ସେ। ଆଉ ସେ ଶାଗୁ ଶାଗୁ ବରି ଖାଇଛନ୍ତି? ନ୍ତି ଆଁ ଶାଗୁ ଶାଗ ର ବଡି ବି ଥାଏ।
ନା ନା ସେଟା ମୁଁ ଖାଇନି ମୁଁ ଖାଲି ବା କହୁଛି ଖାଲି ମାନେ ବିରି ରେ ଖାଇଛି ନହେଲେ ତା ଛଡା ଆଉ କଉଥିରେ
ଓ ହୋ। ନହେଲେ ସେ ଅ ତାମାନେ ପଖାଳରେ ବଡି ଆଉ ଟମାଟୋ ଦେଲେବି ବହୁତ ଭଲ ଲାଗେ।
ବଢି ଟମାଟର ବଢିରେ ଚୁରା ହେଇଥିବ ଆଉ ପିଆଜ ଲ
ହଁ ହଁ ସେଟା ବି ହଁ ବଡିଚୁରା ସେଟା ବଡିଚୁରା ବି ଭଲ ଲାଗେ। ସେ ବଡି ଚୁ ବଡିରେ ସୋରିଷ ତେଲ ତାପରେ ରସୁଣ ଆଉ କଞ୍ଚାଲଙ୍କା ଆଉ ଧନିଆ ପତ୍ର ସବୁ ଦେଇକି ଆପଣ କରିବେ।
ଆମ୍ବ ବି ପକେଇ ପାରିବେ କଞ୍ଚା ଆମ୍ବ।
କଞ୍ଚାଆମ୍ବ ହଁ। ବାସ୍ନା ଭଲ ଥାଏ ନା କଞ୍ଚା ଆମ୍ବର। ହଁ ଆଉ ଆପଣ କଣ କରନ୍ତି?
ଏ ଜଷ୍ଟ ପ୍ଲସ ଟୁ ସରିଲା ଆଉ।
ଅହୋ ତାପରେ କଣ ଆଗକୁ କଣ
ସବୁ ଡିପ୍ଲ
ଅ ହଉଛି ପ୍ଲସ ଟୁ ର ଏଇଟା ବାହାରିଥିବ ନା? ପରୀକ୍ଷା ଫଳ ବାହାରିଥିବ ଠିକ ଅଛି।
ନା ନା ମୁଁ ଏତେ ଭଲ ବି ପାଠ ପଢେନି। ଟେ ଟିକେ ମଝିରେ ଟିକେ ଚଗଲା ହେଇଗଲି ତ ଆଉ ପଢି ପାଇଲିନି ଆଉ।
ଆଗକୁ କଣ କରିବାର ଇଚ୍ଛା ଅଛି? ଆଗକୁ କଣ ଇଚ୍ଛା ଅଛି?
ମୁଁ ଭାବୁଛି ଡିପ୍ଲୋମା କରିକି ଦେଖିବା କଣ ହବ ଯଦି ହବ। ହଉ ନହେଲେ ବିଜନେସ କରିବି ଆଉ।
ଆଜି କାଲି ତ ବିଜନେସରେ ବହୁତ ତା ମାନେ ଲାଭ ବହୁତ ଅଛି। ଯଦି ଥରେ ଯଦି ଚାଲିଲା ସେ ସେ ଲାଇନ ରେ ତା ମାନେ ବହୁତ ଲାଭ ଅଛି।
ୱାନ୍ ଟାଇମ ଇନଭେଷ୍ଟ ତ କରିବା ପାଇଁ ପଡିବ ଆଉ।
ହଁ ଆ ଯୋଉ ଡିପ୍ଲୋମା ଯଦି କରିବେ ତ ସେଥିର ଗୋଟେ ଲାଇନ ରେ ବି ତାମାନେ ଡାଇରେକ୍ଟ ଆପଣ ଟୁ ଇୟର କରିଦେଲେ ହଟା ବି ତା ମାନେ ଜବ ପକ୍କା। କିନ୍ତୁ ଆଜ କାଲି ନା ଡିପ୍ଲୋମା ବହୁତ ଛୁଆ ମାନେ କଲେଣି।
ହୁଁ।
ତ ସେତିକି ଆଉ ତାର ଆଉ ତାର ଇମ୍ପୋର୍ଟନ୍ସ ନାହିଁ ହୁଁ। ତ ଆପଣ ଯଦି ଡିପ୍ଲୋମା କରିବେ ତ ଠିକ ଅଛି ନହେଲେ ବିଜନେସ ଟା ଭଲ।
ହୁଁ ବିଜନେସ ଟା ହିଁ ଭଲ।
ବିଜନେସ୍ ଆପଣ କୋଉ ମାନେ ଫିଲ୍ଡରେ କରିବା ପାଇଁ ଚାହୁଁଛନ୍ତି।
ଏମିତି କିଛି ନାଇଁ ତଥାପି ଛୋଟରୁ ଆରମ୍ଭ କରି ବଡ ହବ ଆଉ।
ହୁଁ ହୁଁ ସେଟ ତ ଠିକଏ। ଯେମିତି ଆମ ମୋଦି ହଁ।
ଗୋଟେ କିଛି ଗୋଟେ ଭାବିନ କି। ଦେଖିବା ଡିପ୍ଲୋମା ଟା ସରୁ ଡିପ୍ଲୋମା ତ ଯାହା ହ ହବ ହବ ନହେଲେ ଯାଇକି ଛୋଟରୁ ଆରମ୍ଭ କରିବି ଦେଖିବା କଣ ଗୋଟେ ଭାବିିବି କରିବି ଗୋଟେ ଆଉ।
ହୁଁ ହୁଁ ହୁଁ ଯଦି ଡିପ୍ଲୋମା କରୁଛନ୍ତି ତାହେଲେ କରନ୍ତୁ। ତାପରେ ଯଦି ସାଇଡ ବିଜନେସ୍ ଆପଣ କିଛି କରିବାକୁ ଚାହୁଁଛନ୍ତି ତ ତା ପିଲେ ବେଷ୍ଟ ହେବ ସେଟା।
ହୁଁ ଦିଟା ଆଙ୍କ ବିଜନେସ ଚଲେଇବି ନା ଯାହା ହେଲେ ବି ଡିପ୍ଲୋମା କରି ଯାହା ବି ଡିପ୍ଲୋମା ସରିଲେ ଯାହା ପକ୍କା ତ ପ୍ଲାଣ୍ଟ ରେ ଜବ୍ ଲାଗିବ। ଏଇଟା ତ ସିଓର ଆଟା ଲା ହେଲେ ସେଠୁ ଯାହା ପଇସା ଆସିବ ଏପଟେ ବିଜନେସରେ ଲାଗିବ।
ହୁଁ। ଆଜି କାଲି ନା ଏମିତି ତମେନା ପ୍ଲସ ଟୁ ପରେବି ଯୋଉ ତାମାନେେ ଗୋଟେ ଲାଇନ ରେ ଆପଣ ଯଦି କରିବେ ତ ସେଥିରେ ଜବ ଟା ମାନେ ପକ୍କା। କିନ୍ତୁ ଯୋଉମାନେ ତାମାନେ ମୋ ଭଳିଆ। ଯଉ ମାନେ ପ୍ଲସ ଟୁ କରୁଛନ୍ତି ପ୍ଲସ ଥ୍ରୀ, ପିଜି, ବିଏଡ ସେଟା କରିକି ବି କିଛି ଆଉ ଲାଭ ନାହିଁ। ଆଜି
ପ୍ଲସ ଥ୍ରୀ ପ୍ଲସ ଥ୍ରୀ ଟା ସବୁଠାରୁ ବେକାର।
ହୁଁ।
ହେ ଲାଇଫ ବର୍ବାଦ।
ହୁଁ ଆଜିକାଲି ଯୋଉମାନେ ତା ମାନେ ଏବେ ଯୋଉ ଜେନେରେସନ ଚାଲିଛି ନା ମାନେ ପ୍ଲସ ଟୁ ପରେ କୌଣସି ଗୋଟେ ଲାଇନ କୁ ଧରୁଛନ୍ତି। ସେଟା ଆକଚୁଆଲି ସବୁୁଠାରୁ ବେଷ୍ଟ। ଅ ନା ମୁଁ ମୁଁ ଆକଚୁଆଲି ଟିଚର ଅଛି। ବାକି ମୁଁ ପିଜି, ବିଏଡ୍ କରିକି ବି ବର୍ତ୍ତମାନ ମାନେ ଆମର ଜେନେରାଲ ବି । ।
ଯାହା ହଉ ଆପଣ ତ ଜବ୍ କଲେଣି ଆଉ।
ହ ଜବ୍ କଲିଣି ତ ଆଉ ଟିକେ ତ ମାନେ ଆଉ ଟିକେ ଉପରକୁ ଯିବାରେ ଇ ଇଚ୍ଛା ଅଛି। ହେଲେ ହଉଛି କି।
ସେଇଆ ଟିକେ ଟିକେ ଉପରକୁ ଯିବେ କି ଅଧିକ ଟିକେ ସାଲେରୀ ପାଇବେ କି ଅଧିକ ଇଏ ଆଉ।
ହଁ ଆଉ ଆଜି କାଲି ନା ଏଇ ଯୋଉ ମାନେ ମାନଙ୍କୁ ବହୁତ ତା ମାନେ ୱାର୍କ ପ୍ରେସରଟା ବହୁତ ।
ହୁଁ।
ଯେମିତି ତା ମାନେ ସାଲେରୀ ଯେମିତି ତାପରେ ଆମର ଏ ସରକାର ତା ମାନେ କାମ ବି ବହୁତ ଦଉଛି।
ହୁଁ, ସାଲେରୀ କମ ଦଉଚି କିନ୍ତୁ କାମ ଅଧିକ।
ହଁ ତ ଆଜିିକାଲି ତ ଆପଣ ଯାଇଚନ୍ତି ଜନଗଣନା ବି କଲାଣି। କରି ସାରିଲେଣି। ଅ ହଁ।
ଗମେଣ୍ଟ ରେ ଅଛନ୍ତି ଯଦି ଜନଗଣନା କରିବାକୁ ଯାଉଥିବେ ଖରାରେ ଆଉ।
ହଁ ତାପରେ ଏବେ ପୁଣି ସ୍କୁଲ ତା ମାନେ ଆରମ୍ଭ ହେଲାଣି ନା। ପୁଣି ଏବେ ତା ମାନେ ସେ ଆଜିିକାଲି ସେ ବ ଆପଣ ନ୍ୟୁଜ ଦେଖିଛନ୍ତି କି ସେ ଯୋଉ ସରକାରଙ୍କ ଯୋଉ ବହି ଯୋଉ ଛପା ହେଇ ଛି ସେଟା ବହୁତ ତା ମାନେ ଭୁଲ ବି ବହୁତ ଅଛି। ତ ସେ ତାର ଡ଼ି ହଁ। ସେ ତା ଡ୍ୟୁଟି ବି ଟିଚରକୁୁ ଏବେ ତା ମାନେ ଦେବା ପାଇଁ ସେ ଲାଗୁଛି। ଗୋଟେ ଟିଚର କରିବ କଣ ପାଠ ପଢେଇବା ନା ତା ସ୍କୁଲ କାମ ନା ତା ମାନେ ଏଇ ଗମେଣ୍ଟର ବି କାମ କରିବ ସିଏ। ସବୁଆଡୁ ସେ ଟି । ଉଁ ହୁଁ। ହଁ ସେଟା ସରିଲାଣି ସେଟା ସେ ଖରା ଛୁଟିରେ ସେଟା ଥିଲା ନା। ଆପଣ ନ୍ୟୁଜ ଦେଖିଥିଲେ ନା ସେ ଯଉ ଗୋଟେ ଯୋଉ ଗଣ୍ଡଗୋଳ ହେଇଯା ।
ହୁଁ।
ନା ଯୋଉ ବହିରେ ଯୋଉ ନା ବହିରେ ଯୋଉ ତ୍ରୁଟିଟା ଅଛି କିନ୍ତ ଭଲ ଗୋଟେ। ଗଟ ତ୍ରୁଟି ମତେ ଭଲ ଲାଗିଲା ଯଉ ଗୀତଟା ମାନ ଲଗେଇ ଦେଇଛ ସେଟା ବହୁ ବଢିଆ ଲାଗୁଛି।
ହୁଁ। ଆଉ ଏଇ ଯୋଉ ହଁ ହଁ ହଁ ହଁ ମୁଁ ହେଟା ନା ମୁଁ ଆମର ଏଇ ସୋସିଆଲ ମିଡିଆରେ ଦେଖିଥିଲି ସେ
ଗୋଟେ ଛୁଆଟେ ପଢ଼ୁଥିବ।
ହଁ ଛୁଆ ଟାଚ ବୁଝି ହବ ସେେ ଖେଳି ଖେ ଆରାମ ସେେ ପଡିବ କିନ୍ତୁ ଯୋଉ ଭୁଲ୍ ଅଛି ଆମର ଯୋଉ ରାଜ୍ଯ ନା ଦେଶ କି ଓଡିଶା କି ସମଥିଙ୍ଗ ସେମିତି କଣ ଦେଖିଛି।
କଣ ମାନେ ଏତେ ଟିଚର ମାନେ ଏତେ ବ୍ରିଲିଣ୍ଟ ଟିଚର୍ ଥାଇକି ଏେ ଏକ୍ସପିରିଏନ୍ସଟିର ଥାଇଁକି ଏମିତି ଭୁଲ ହେଲା କଣ ପାଇଁ।
ସେଇଟା ସେମିତି ଆଚୁଆଲି ଆଗ କାଳର ନା ସମସ୍ତେ ସେମିତି ବିନା ଦେଖିକି ତା ମାନେ ଶିକ୍ଷକ ହେଇଯାଉଥିଲେ ନା କିନ୍ତୁ ଏବେ ଯୋଉ କମ୍ପି ଏଜାମ ମାନେ ଯୋଉ ହଉଛି। ତ ଏବେ କଣ ତା ମାନେ। ଯୋଉମାନେ ମେରିଟ ଅଛନ୍ତି ସେମାନେ ଯାଉଛନ୍ତି ତାମାନେ ଏବେକା ଜେନେରେସନ୍ ର। ତ ଖ ମେଟ ଲିଷ୍ଟରେ ଯୋଉମାନେ ଅଛନ୍ତି ସେମାନେ କ୍ଵାଲିଫା କରିବେ କିନ୍ତୁ ଆଗ କାଳର ନା ଯୋଉ ପୁଣା ପୁରୁଣା ଟି ଟିଚର୍ ମାନେ ସେମାନେ ଗୋଟେ ଅଧା ତାମାନୋନେ ଭଲ ଅଛନ୍ତି ବାକି ଆଉ ଅଧା କଣ ସେମିତି ହିଁ ପାଇ ଯାଉଥିଲେ ଆଗ କାଳଟିଚର ତ ସେମାନଙ୍କୁନୁ ବୋଧେ ହଁ ତା ମାନେ ଏଇଟା ଇଜ୍ ଦେଖିକି ବୋଧେ କରିଥିବେ କରେକ୍ସନ୍। ନହେଲେ କଣ କ ଏଠି ଭୁଲ ତ ରହିବ ରହିବା କଥା ନା ନା।
କାରଣ ନରେନ୍ଦ୍ର ମୋଦି।
ହଁ।
ନାଁ ଆମ ଆପଣଙ୍କ ଘଟେ କୋଉଠି।
ଆମ ଘର ଟା ବଲାଙ୍ଗୀର୍।
ବଲାଙ୍ଗିର୍। ଆମ ଘର ଯାଜପୁର୍ ରୋଡ଼୍।
ଯାଜପୁର୍। ହୁଁ ହୁଁ ସେଠିକାର କଣ କଣ ତାମାନେ ଭଲ୍ ଭଲ୍ ଜାଗା ମାନେ ବୁଲିବାକୁ ଆପଣଙ୍କୁ ବୁଲିବାକୁ ପସନ୍ଦ୍ ଲାଗେ।
ବହୁତ୍ ବହୁତ୍ ବହୁତ୍ ବୁ ସେଇଥି ବୁଲିଲି ବ ତ ପ୍ଲସ୍। ପାଠ ପଢିବା କିଛି ହେଲେ ନାହିଁ ମାନେ। ଯେ ଦି ମାସ ଥିଲା ଏମିତି ବୁିଲି ତିନି ଚାରିା ଜାଗା ବୁଲିଲିଉଠ ପଠ କଣ ଆଉ କିଛି ବୁଲିନି
ହଁ ହୁଁ ବୁଲିବା ଠିକ ବାକି ଏକ୍ଜାମ୍ ଟାଇମ ରେ ବୁଲିବା କଥା
କିୁ ସେଟା ମୁଁ ମାନେ ଟିକେ ହାଲକା ନେଇଗଲି ନା? ଆଉ ତାପରେ ଏ
ହଁ ଏଥର ଯୋଉ କୋଶ୍ଚିନ୍ କେମିତି ଆସିଥିଲା ପ୍ଲସ ଟୁ ର କୋଶ୍ଚିନ୍?
ହଁ ଏବେ ଠିକ୍ ଠାକ୍ ଆସିୁଥିଲା ଟିକେ ଗୋଟେ ଗୋଟେ ଫିଜିକ୍ସ୍ ରେ ଟିକେ ହାର୍ଡ ଥିଲା ଆଉ।
ହୁଁ ଆମ ଟାଇମ ରେ ନା ମଥ ହାର୍ଡ ଥିଲା। ତ ମେରେ କେହି ବି ତା ମାନେ। ସିକ୍ସିଟି ପ୍ଲସ୍ କେହି ଆଣି ନଥିଲି। ଆଉ ଆମ ବେିଲ ଏବେ ତ ତାମାନେେ ଅ ବେଶୀ ଆପଣଙ୍କୁ ଲଙ୍ଗ କୋଶ୍ଚିନ୍ ବେଶୀ ଲେଖିବାକୁ ପଡ଼ିବ। ପଢୁ ନଥିବ ନା ଆମ ବଲ୍ କି ପଡ଼ୁଚି। ଆଚ୍ଛା ପାଞ୍ଚ୍ ଆମ ବେଲ୍କ ନା ଦଶ୍ ଦଶ୍ ମାର୍କ ର ଥିଲା ଆଉ ପୁରା ଆମେ ପୁରା ପାଞ୍ଚ ଛଅ ପେଜ୍ ପୁରା। ଦେ ନହଲେ ମକୁ ନଥିଲା ଆମକୁ। ହଁ ସେମିତି ଲେଖିବାକୁ ପଡୁଥିଲା ଯେତିକି ପେଜ୍। ସେ କିଛି ମାର କହୁଥିଲା ଆଁ
ତୁ ଗୋଟେ ପେଜ ବି ଲେଖି ପାରିବିନି।
ଆହଂ! ସେମିତି ଏବେ ବାକି ଟିକେ, ଏଜୁ ଆମର ଯୋଉ ଶିକ୍ଷା ବ୍ୟବସ୍ଥା, ଟିକେ ଏବେ ଟି କି ସହଜ କରୁଛି। ବାକି କୋଶ୍, ହଁ କମ୍ପିଟେଟିଭ ଯୋଉ ଏକଜାମ୍ ନା ସେ ବାସ ଏବେ ବହୁତ କମ୍ପିଟିସନ ଚାଲିଲାଣି ତ ଏବେ ସେଟା ପୁରା ହାର୍ଡ କରିଦେଇଛି ମିଡିୟମ। ମିକ୍ସ କରି ଦେଇଛି।
ଆପଣଙ୍କ ବଲାଙ୍ଗୀର ଆଡେ କଣ କଣ ବୁଲିବାକୁ ଅଛି? ବଲାଙ୍ଗୀର ଆପଣ ଯୋଉଠି ରହୁଛନ୍ତି, ଆପଣ କଣ କଣ ବୁଲିବାକୁ ମାନେ
ବୁଲିବା ଜାଗା ତ ହଁ ଅଛି। ଆମର ଯୋଉ ହରିଶଙ୍କର ନାଁ ଶୁଣିଛନ୍ତି?
ନା ନା।
ହରିଶଙ୍କର, ନରସିଂହନାଥ, ଆକଚୁଆଲି ନା ବଲାଙ୍ଗୀର ତମର ପ୍ରସିଦ୍ଧ। ସେଥିରେ ଆମର ଯୋଉ ମହାଦେବ ବାବା, ଆଉ ହରି। ବିଷ୍ଣୁ ମହାପ୍ରଭୁଙ୍କର ସେଟାର ଅଛି। ସେଟା ବହୁତ ବଡ ଜାଗାଟେ। ସେଥିରେ ତାମାନେ ଆମ ହଁ ମନ୍ଦିର ମନ୍ଦିର ସେଥିରେ ପାଣି ବହୁତ ସୁବିଧା ଅଛି। ଏବେ ତାମାନେ ମଡେଲକୁ ଏବେ ଆଉ ନୂଆ କରିଦେଇଛନ୍ତି। ସବୁଆଡେ ପ୍ଲେଟ ଫ୍ଲେଟ ବଶିକି, ସେଠାରେ ଭୋଗ ପୁରା ଯୋଉ ମଣ୍ଡପ ତିଆରି କରିକି, ସେଥିରେ ପୁରା ବହୁତ ହଜାର ହଜାର ଲୋକ ଖାଆନ୍ତି ସେଠି। ସେଥିରେ, ଭୋଗ ସେଟା ତା ମାନେ ଫେମସ ଜାଗାଟି। ଆଉ ଆମର ଯୋଉ ଏଇ ଆଖପାଖରେ ନା ଗୋଟେ ଅଛି। ଅ ଭୀମଡୁଙ୍ଗରି ବୋଲି। ଯୋଉ ଭୀମ ଯୋଉ ଶୁଣିଛନ୍ତି ପାଣ୍ଡବଙ୍କର ଭୀମ ଯୋଉ, ତାଂସୀ ଆକଚୁଆଲି ସେ ଗୁମ୍ ଥରେ ନା ଆଉ ତମେ ତପସ୍ୟା କରୁଥିଲେ ତ ସେଟା ଗୋଟେ ମନ୍ଦିର ତିଆରି କରାଯାଇଛି। ଆଉ ସେଠାର ବି ସେ ଗୁମ୍ଫା ଭିତରେ ମହାଦେବ ବାବା ଅଛନ୍ତି। ହନୁମାନ ଅଛନ୍ତି। ସେଟା ବି ଗୋଟେ ପିକନିକ ସ୍ପଟ। ତାପରେ, ତା ଆମର ବୋଟିଂ ସିଷ୍ଟମ ବି ସେଠିରେ ଅଛି। ଏବେ ଚାର ପାଞ୍ଚ ବର୍ଷ ହେଲାଣି ସେଟା ତିଆରି ହେଇଛି।
ଆପଣଙ୍କ ସାଡେ ନଈ କି ନଈ ଫଇ ସବୁ?
ହଁ ହଁ ପାହାଡ ହା ପାହାଡ ନଈ ତାପରେ ବୋଟିଂ ସି ଷ୍ଟମ ଅଛି ସବୁ ଖାଇବା ପାଇଁ ଜାଗା ଅଛି ପାର୍କ ବି ଅଛି, ଆଉ ଗଛଲତା ପାହାଡ ପରା ଭରପୁର ସେଠିରେ ଅଛି ସେଟା ଗୋଟେ ସ୍ପଟ କରିଦେଇଛି, ସେଟା ବହୁତ ଲୋକ ବି ଜମା ହୁଅନ୍ତି। ଆଗରୁ ନା ଆଗରୁ ସେତିକି ନଥିଲା। ତା ମାନେ ଘର ଦ୍ଵାର ତ ଏବେ ମାନେ ପାଞ୍ଚ ଚାରି ପାଞ୍ଚ ବର୍ଷ ଯେମିତି ଏଟା ବନ୍ଦ ତିଆରି କରାହେଲା। ଏଠାରେ ଏବେ ସେମାନେ ଘର ସବୁଆଡେ ଘର। ବିଲ୍ଡିଂ ମାନେ କରିଦେଲେଣି। ଆଉ ରହିବା ପାଇଁ ବି ଏବେ ତାମାନେ ଧର୍ମଶାଳା ବି ଖୋଲା ଯାଉଛି, ତା ପାଖରେ ଯୋଉମାନେ ଆସ ରହିବେ ତା ହଉ ଠିକ ଅଛି ହଁ। ହ